ହାଲୋ
ନମସ୍କାର ଆଜ୍ଞା।
ନମସ୍କାର ନମସ୍କାର।
ଶୁଭା ଯାଉଚି ଠିକ୍ ସେ?
ଆଜ୍ଞା ଠିକସେ ଶୁଭାଯାଉଚି ଆପଣଙ୍କୁ ଠିକସେ ଶୁଭାଯାଉଚି?
କଣ କରୁଚନ୍ତି?
କିଛି ନାହିଁ ଘରେ ବସିଥିଲି କିଛି ରୁମ ଡେକୋରେଟର ପାଇଁ କିଛି ଜିନିଷ ବନଉଥିଲି।
ଓହୋ କଣ ନିଜ ରୁମ୍ ପାଇଁ ନା ଘର ରୁମ ଅନ୍ୟମାନଙ୍କ ରୁମ ପାଇଁ? ଓହୋ।
ଆପଣ କଣ କରୁଥା ନା ନା ଖାଇନି।
ଆଇ ଆଇ ଏ ଏଇ ସାଙ୍ଗ ରୁମ ରେ ଶୋଇଚି ଆଉ। ଯାଇଥିଲୁ ଟିକେ ସେତେବେଳେ ମାର୍କେଟ ସେ ଭଉଣୀର ଟିଉସନ ପାଇଁ ନୂଆ ଗୋଟେ ଟିଉସନ କରୁଛି ତ ଯୋଉଠିକୁ ଯାଉଥିଲା ସେଇଠି ପାଠ ପଢା ଟିକେ ଠିକ ସେ ହଉନଥିଲା। ସେଇଟା ପାଇଁ ଗୋଟେ ସେଇଟା ପାଇଁ ଗୋଟେ ନୂଆ ଟି ହଁ କିଶୋର ଭାଇନା ତାଙ୍କର ଜିନିସ ଏକାଡେମୀ ବୋଲି ଖୋଲିଛନ୍ତି। ହେଲେ ପାଠ ପଢାରେ କିଛି ଜିନିୟ ସେଇଥିପାଇଁ ସେଇଥିପାଇଁ ଗୋଟେ ଯାଇ ଥିଲି ଏବେ ନୂଆ ଗୋଟେ ସେଏ ଏକ ଲକ୍ଷ ଟିଉସନରେ ଟିକେ ପଚାରିବା ପାଇଁ ଯାଇଥିଲି। ସେଇଠି ପଚାରିକି ଆସିକି ଏ ଶୋଇଛି ଆଉ ତାଙ୍କ ହଁ ତାଙ୍କ ଠାରେ ଟି ତାଙ୍କର ପାଠ ପଢା ବି ଭଲ ବୋଲି ଶୁଣିଲି ତ ସାଙ୍ଗମାନେ ସବୁ କହିଲେ ତାପରେ ମୋ ଭଉଣୀର ସାଙ୍ଗ ଯାକ ବି କେତେ ଜଣ ଯାଉଛନ୍ତି ତ ସେଇଠାକୁ ହଁ ସେଇଥିପାଇଁ
ହଁ ଗଲାବେଳେ ପିଲାମାନେ ଆଜି ତ ଶନିବାର ଥିଲା ପିଲାମାନେ ବେଶୀ ଆସିନଥିଲେ ତାଙ୍କର ଦେଖିଲା ବେଳେ ଗଣିତର ଆ ଆମର ବୀଜ ଗଣିତର ଗୋଟେ ଚାପ୍ଟର ଆଉ ଏଇ ଆମର ଜାମିିତିର ଗୋଟେ ଚାପ୍ଟର ଏକା ଅଛି ବାକି ସବୁ ସରେେଇ ସାରିଲେଣି ବୋଲି କହିଲେ ସାର୍। ମୁଁ କହିଲି ହଁ ହଉ ସାର୍ ଟିକେ ରିଭିଜନ ବେଳେ ଟିକେ ସାହାଯ୍ୟ କରିବେ ୟାକୁ ବୋଲି କହିଲେ ଆଉ। ଏବେ ଯୋଉଠୁ ଟିଉସନ ଯାଉ ଥିଲା ସେ କିଶୋର ଭାଇନାଙ୍କ ଠାରୁ ତାଙ୍କେ ତ ମାତ୍ର ଗୋଟେ ଥ ୱାନ ର ଗୋଟେ ଚାପଟର ମ୍ୟାଥ୍ ଟୁ ର ଗୋଟେ ଚାପ୍ଟର ଏତିକି ମାତ୍ର ପଢିଛନ୍ତି। ଦଶମ ପିଲାଙ୍କର ଯଦି ଏମିତି ଢ଼ିଲା ପାଠ ପଢା ହବ ତାହେଲେ ପିଲାମାନେ କେମିତି କେବେ ପାଠ ପଢିବେ ଆଉ କେବେ ପାଠ ସରାଇବେ କହିଲେ ଏକ୍ଜାମ ବୋର୍ଡ ପୁଣି ଏକ୍ଜାମ ଦେବେ ସେଇ ଅସୁବିଧା ଆଉ।
ଆଚ୍ଛା ହଁ ଆପଣ ଠିକ ଜାଣିପାରିଲେ ମୁଁ ବି କିନ୍ତୁ ପଢିଛି ଏକଲବ୍ୟ ଟିଉସନ ରେ ବହୁତ ପାଠ ଭଲ ପଢା ହୁଏ।
ହଁ ସେଇଥିପାଇଁ ଏକା ଯାଇଥିଲି ଆଉ।
ହଁ ଅମିୟ ଭାଇ ବି ପଢିଛନ୍ତି।
ହଁ ସେ ବି କହିଲା ପରା ମତେ ଆଜି। ଯାଇଥିଲୁ ଯେ ସେ ସାରଙ୍କ ସହିତ ସିଏ ବି ଟିକେ କଥା ହେଲା।
ଆଚ୍ଛା।
ହଁ ଆପଣଙ୍କୁ ଫଟୋଗ୍ରାଫି ତ ଆସୁଛି ଭଳିଆ ଲାଗୁଛି ମୋ କାଇଁ ଜାଣି ଶୁଣିବାକୁ ପାଇଥିଲୁ। ଟିକେ ଉଠାନ୍ତି ଫଟୋ ଫଟୋ ଟିକେ ସେ ବିଷୟରେ ଯଦି ଟିକେ ଆମକୁ କିଛି କହିବେ ମାନେ ତା ବିଷୟରେ କେମିତି କଣ ଉଠିଲେ ଭଲ ହବ ମତେ ଟିକେ ଭଲ ଲାଗିଥାନ୍ତା।
ଫୋ ଫୋଟୋଗ୍ରାଫି ଟେ ବହୁତ ଭଲ ଲାଗେ ଏଠି ଅନ୍ୟ କିଛି ମୁମେଣ୍ଟସକୁ ଉଠେଇବା ପାଇଁ। କରିବା ପାଇଁ ବହୁତ ଭଲ ଲାଗେ।
ହଁ। କ୍ୟାମେରାରେ ବିଭିନ୍ନ ଧରଣର ଥାଏ।
ହଁ ସୋନି ମୁଁ ଯେତିକି ଜାଣିଛି ସୋନି ଜାଣିଛି ତାପରେ ନିକନ ଜାଣିଛି ତାପରେ କାନନ ବି ଆସେ ଆଉ ଗୋଟେ ଫୁଲ ଫ୍ରେମ ନା କଣ ଗୋଟେ ସେମିତି କଣ ଗୋଟେ ଆସିଥାଏ ବୋଲି ଜାଣିଛି ଯେ
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆପଣଙ୍କର କିଛି ଧାରଣା ଅଛି ବହୁତ କିଛି ଛୋ କ ବହୁତ
ହଁ ହଁ ସେ ଭାଇ ଭାଇଙ୍କର ଆଉ ୟୁଜ କରୁଥିଲି ତ ଆଉ ଗୋଟେ ସାନ ଭାଇଟ ର ବି ସିଏ ଗୋଟେ ଆମର କ୍ୟାନନ ର ଦୁଇଶହ ଟି ମାର୍କ ଟୁ ସେଇଟା ଗୋଟେ ୟୁଜ କରିଛି ତାପରେ ଆହୁରି ନିକନ ର ପଇଁତିରିଶଶ ଟି ତାପରେ ପାଞ୍ଚ ହଜାର ସାତଶହଟି ତାପରେ ଆଉ ଗୋଟେ କଣ ନିକନ ଜେଡ ଫିଫଟି ସେଇଟା ଗୋଟେ ୟୁଜ କରିଥିଲ ବାକି ଜେଟ୍ ଆଉ ଗୋଟେ ସୋନି ସୋନିର କଣ ଗୋଟେ ୟୁଜ୍ କରିଥିଲି ଯେ ହେଲେ ସେଇଟା ଟିକେ ମନେ ନାହିଁ କୋଉଟା ୟୁଜ୍ କରିଥିଲି। କିନ୍ତୁ ଯେତେ ଉଠେଇଛି ଏ ନିକନ ଜେଡ ଫଫଟି ସେଇଟା ସବୁଠାରୁ ବଢିଆ ଥିଲା ତାର ଲେନ୍ସ ବି ଗୋଟେ ଅ ୱାନ ସେଭଣ୍ଟି ଫାଇବ୍ ବୋଧେ ଏମ୍ ଏମ୍ ନା ମ ସେଭେନଟି ଫାଇବ୍ ଏମ୍ ଏମ୍। ସେତିକି ର ଗୋଟେ ଲେନ୍ସ ଥିଲା। ଏ ଏଇଣ୍ଟି ଫାଇବ ହଁ ଏଇଣ୍ଟି ଫାଇବ ଏଇଣ୍ଟି ଫାଇବ ଏମ୍ ଲେନ୍ସ କନଷ୍ଟାଣ୍ଟ ଲେନ୍ସ ଗୋଟେ ଥାଏ ସେଇ ସେଇ ଲେନ୍ସ ଟାରେ ଗୋଟେ ଉଠ ଉଠଉଥିଲୁ ବହୁତ ବଢିଆ ଫଟୋ ଯାକ ଆସୁଥିଲା।
ଆଚ୍ଛା ଆଛା ତାହେଲେ ଆପଣ ବହୁତ ଫଟୋ ଉଠା ଉଠୁ କରିଛ ଯାହାଫଳରେ ଆପଣଙ୍କୁ ବହୁତ ଭଲ ଲାଗୁଛି ଆପଣ
ହଁ ଆମ କଲେଜରେ ବି ଯଦି କିଛି ଫଙ୍କସନ ଫଙ୍କସନ ହେଲେ ଆମ କୁ ଦାଇତ୍ୱ ଦେଇଥାନ୍ତି ଫଟୋଗ୍ରାଫି ଆଉ ଭିଡିଓ ଗ୍ରାଫି ମୁଁ ଆଉ ଗୋଟେ ମୋ ସାଙ୍ଗ ମଧ୍ୟ ସିଏ ସିଏ ଏଇଟା କରିଥାଏ ଆମେ ଦି ଜଣ ମିଶିକି ଆଉ।
ଏଇ ଭଳି ଭାବେ କଥା ତାହେଲେ।
ହଁ। ସେଇଟା ଆମ କଲେଜ ର ଯେତିକି ସବୁ ୱଏଲ୍ କମ ହୁଏ ଫେରୱାଲୁ ହୁଏଆମର ଡିପାର୍ଟମେଣ୍ଟ ରେ ଆମକୁ ସବୁ ଦାୟିତ୍ଵ ଦେଇଥାନ୍ତି।
ଆଚ୍ଛା ଆଚ୍ଛା ଆଚ୍ଛା ଆଛା। ଆବ ଆପଣଙ୍କ ପାଖରେ ଏବେ ସେଇ ଯନ୍ତ୍ରଟି ଅଛି
ନାଇଁ ମୋ ପାଖରେ ତ ସେଇ ଯନ୍ତ୍ରା ନାହିଁ। ମୁଁ ମୋର ସାଙ୍ଗ କୁ ଏସ ବଡ ଭାଇ ଗୋଟେ ଅଛି ଗାଁ ର ତାକୁ କୁହେ ନହେଲେ ଯାଇକି ସେ ଗୋଟେ ସାନ ଭାଇଟେ ତାକୁ କହିଲେ ସିଏ ତାଠୁ ଆଣି କି ଦିଏ ଆଉ।
ଆଚ୍ଛା ଆଚ୍ଛା।
ଏବେ ତ ଅଫିସ ବହୁତ ଜ ଖରା ହଉଛି ଯା ଯା ଯେତେବେଳେ ଟିକେ ଆମର ବର୍ଷା ଋତୁ ଟା ଟିକେ ଆସିବ ସେତେବେଳେ ଆମେ କୁଆଡେ ହେଲେ ଯେମିତି ଆମ ପାଖରେ ଅଛି ଏଇଠି ବୂଦଗିରି ରବ- ସେଇଠୁ ଗୋଟେ ଦାରି ଗିଆ ବୁଲିକି ଆସିଲା ବେଳେ ବେଳେ ଧରିକି ଯିବୁ ବୋଲି ଭାବିଛୁ ଆଉ।
ଆଚ୍ଛା ଆଚ୍ଛା ଆଛା ଆଛା।
ଏଇ ଯୋଉ ପାଲିଗୁଡାରେ କଣ ଗ୍ରୀନଲ୍ୟାଣ୍ଡ ଗୋଟେ ଅଛି ପୁଣି। ଶୁଣିଥିଲି ଖାଲି ସେଇଟା ବି ଭଲ ଜାଗା ବୋଲି ଶୁଣିଥିଲି ସେଠାକୁ ଟିକେ ଯାଇକି ଉଠେଇବାର ଇଚ୍ଛା ଅଛି।
ଆଚ୍ଛା ଆଚ୍ଛା ତାହେଲେ ଆପଣ ବହୁତ କିଛି ଜାଣିଛନ୍ତି ତାହେଲେ। ଆପଣଙ୍କର ଜିଲ୍ଲା।
ହଁ।
ଆଚ୍ଛା ଆଚ୍ଛା।
ହଁ ଆପଣ କୋଉଟା କୋଉଟା ୟୁଜ୍ କରିଛନ୍ତି କ୍ୟାମେରା ଟିକେ କୁହନ୍ତୁ।
ମୁଁ ତ ବହୁତ ଗୋଟି ବ୍ୟବହାର କରିଛି ଏଇିକନ କ୍ୟାନନ୍
ଫୁଲ୍ ଫ୍ରେମ୍ କିଛି ୟୁଜ୍ କରୁଛନ୍ତି କି ଫୁଲ୍ ଫ୍ରେମ୍ କ୍ୟାମେରା। ଆଉ ଲୋମିନସ ନା କଣ ଗୋଟେ ଲୋମିକ୍ସି ନା କଣ ସେମିତି ଆସି
ନା ସେମିତି କିଛି ମୁଁ କେବେ ଆଜି ଯାଏଁ ଦେଖିନି ନିଜ ଆଖିରେ। ଯାହା ଭିଡିଓ କ୍ୟାମେରା ହିଁ ଦେଖିଛି।
ହଁ ମୁଁ ସେ ନିକନ କ୍ୟାନନ୍ ସୋନି ଛଡା ଆଉ କିଛି ତ ଦେଖିନି।
ଆ ଏହା ଯାହା ଏବେ ଏହି ଏହି ସମୟରେ ଯାହା ଚାଲିଛି ତାହାକୁ। ନେଇକି ଚଲା ହଉଛି।
ହଁ ନିଜର ଯେତେବେଳେ ଆସିବ ସେତେବେଳେ କିଛି ପ୍ରୋବ୍ଲେମ ହବନି ଏବେ। ଯୋଉମାନଙ୍କର ନିଜର ଅଛି ସେମାନେ ଆଉ କାହାକୁ ମାଗିବାକୁ ବି ପଡୁନଥିବ କିଛି ନାହିଁ
ଆଛା ହଁ ଠିକ ଜାଣେ ଯେଉଁ ଜିନିଷ ନିଜର ଉଛି ସେଠି ହିଁ ବହୁତ। କିଛି ହୁଏ ଅନ୍ୟ ଆସାରେ ରହିଲେ କିଛି ହୁଏ ନାହିଁ।
ହଁ ସେଇ ଏବେ ଅନ୍ୟର ଆଣିଥିବ କଣ ଯଦି ଅସୁବିଧା ହେଲେ ସେଇଟା ନିଜ ଉପରେ ହିଁ ପ୍ରୋବ୍ଲେମ ଆସିବ ସେଇ ଟା ହଉଛି କଥା ଏବେ ଏବେ ନିଜର ଯଦି କିଛି ଜିନିଷ ଥିବ ତାହେଲେ ସେଇଟା କଣ ହେଲେ ନିଜେ ବୁଝିପାରିବ ଅନ୍ୟର ଜିନିଷରେ କଣ ଯଦି ଖରାପ ହେଲା ତ ନିଜକୁ ହିଁ ବହୁତ ଅସୁବିଧା ହେଇ
ହ ହ ହ ଆମର ତାଙ୍କ ଭାଙ୍ଗିଥାଏ କି ତାଠ ଯଦି ଆମେ ପରବର୍ତ୍ତୀ ସମୟରେ ଆମେ ଯଦି ଆମର ଅସୁବିଧା ସମୟରେ ତାଙ୍କୁ କି ମାଗିିବା ତ ସେମାନେ ଦେବାକୁ ହ ଭଲ
ମାନେ ଭଲ ଲାଗିନଥାଏ ଦେବା ପାଇଁ ଇଚ୍ଛା ନଥିବ ଅଲ ଭଳିଆ ହେବେ ଆଉ ହଁ ସେଇ ସେମିତି ତ ହଉଛି ଆଉ ମୋର ଏବେ ଗୋଟେ ସାଙ୍ଗର ତାର ଗାଡି କିଏ ଗୋଟେ ଚୋରି କରିକି ନେଇକି ପଳେଇଲା
ଆଚ୍ଛା ଆଚ୍ଛା ଆଚ୍ଛା
ହଁ ସେଇ ପାଖାପାଖି ଗୋଟେ କ୍ୟାମେରା ଥିଲା ସେଇଠି ଆମେ ଯାଇ ତାର ଭିଡିଓ ଦେଖ। ଶଖିବା ପାଇଁ ଚେଷ୍ଟା କଲୁ ହେଲେ ସେଇଠି ଆମେ ଗୋଟେ ସପ୍ତାହଟେ ଏକ ସପ୍ତାହ ପରେ ଗଲୁ ତ ସେଇଠି କଣ ନା ଆମର ଇଏ ତାର ଯୋଉ ଡିସପ୍ଲେ ଖରାପ ହେଇଥିଲା ତାର ଯୋଉ କମ୍ପ୍ୟୁଟର ର ମନିଟର ଟା ଖରାପ ହେଇଯାଇଥିଲା ସେଥିପାଇଁ ଆମେ ଆହୁରି ତାର ମୁଁ ମୋ ଘରୁ ନେଇକି ଗଲି ମୋର କମ୍ପ୍ୟୁଟର ରୁ କାଢିକି ମନିଟର ଟା ନେଇକି ଗଲି ତାର ଆମର ସେଇ ଭିଡିଓ ଦେଖ୍ ଖିବା ପାଇଁ ହେଲେ ସେ ହେଲେ ବି ତାର ସିଏ ତାପରେ କହୁଛି ଯେ ନାଇଁ ମୋର ଭିଡିଓ ଟା ସେଭ୍ ହଉନି। ଏବେ ଯଦି ତାର ଆଗରୁ ହିଁ ଜାଣିଥିଲା ସିଏ ହଉନି ସେବ୍ ତାହେଲେ ସେ ଡାକୁଥିଲା କଣ ପାଇଁ କି ଯ ଭିଡିଓ ଦେବି ବହିକି ସେଇ ହଉଛି ଅସୁବିଧା। ଆମକୁ ଡାକିଦେଲା କିନ୍ତୁ ସେଠୁ ଗଲା ବଳେ କହୁଛି ଯେ ନାଇଁ ଭିଡିଓ ଟା ସେଭ ହଉନି ଯେତେବେଳେ କି ଆମେ ଆମ ନିଜ ଘରୁ ମନିଟର ନେଇକି ଯାଇକି ଯାଇଥିଲୁ। ଭିଡିଓ ଆଣିବା ପାଇଁ ସେଇ ଗାଡି ଏବେ ପର୍ଯ୍ୟନ୍ତ, ଆମକୁ ଆଉ ମିଳିନି ପୋଲିସରେ କେସ୍ ଦିଆହଲା ଏ ମଧ୍ୟ କିଛି ହେଇନି ଆଉ।
ଲୋକଙ୍କ ଅଭାବ ଅସୁବିଧା ମଧ୍ୟରେ ସାହାଯ୍ୟ ନ, କଲେ ଏମିତି ହେ କିଭଳି ହବ ହବହଲେ ଦୁନୀତି ହାତି ଭଲସ ଚଳିପାରିବନି
ସେଇବା ଆଉ ଆଜି କୁଆଡେ ବୁଲାବୁଲି କରିଯିବ ନା ନାଇଁ
ସେମିତି କିଛି ତ ଭାବିନି ଯଦି ସମୟ ହୁଏ। ଅ ଚେଷ୍ଟା କରିବି କୁଆଡେଲେ ଯିବା ପାଇଁ।
ହଁ ହଁ।
ଆପଣ କୁଆଡେ ଯାଉଛନ୍ତି।
ହ ଏବେ ତ ଖରା ହଉଛି ଦିନରେ କୁଆଡେ ହେଲେ ଯିବୁ ପରେ ଯଦି ସନ୍ଧ୍ୟା ବେଳେ, ଯଦିଏବେ ତ ବର୍ଷା ବି ହଉଛି ଯଦି ବର୍ଷା ନହେଲା କହିଲେ ଆମେ କୁଆଡେ ଟିକେ ପାଖାପାଖି ଜାଗା ଭ୍ରମଣ କରିବା ପାଇଁ ଯିବୁ ଆଉ।
ଆଛା ଆଛା ଠିକ ଅଛି ଠିକ ଅଛି।
ହଁ ଅଁ କାଲି ବର୍ଷା ହେଇଥିଲା ତମ ଆଡେ?
ହଁ ଆମ ଆଡେ ବର୍ଷା ହୋଇଥିଲା।
ହଁ ଜୋର ହଉଛି ନା କିକେ ଟିକେ?
ସେଇଭଳିଆ ବହୁତ ଜୋରଜର ହେଇନଥିଲା, କହିବାକୁ ଗଲେ ହେଇଥିଲା ବର୍ଷା ହେଲା ଭଳି ହେଇଥିଲା।
ଓ ହୋ, ଆମର ବି ଏଇଠି ବର୍ଷା ହେଇଥିଲା, ଟିକେ ଟିକେ।
ଆଚ୍ଛା, ଆଃ।
ତିନି ଚାରି ଦିନ କି ଏକ ସପ୍ତାହ ପାଖାପାଖି ହବଣି। ଡେଲି ଆମର ବର୍ଷାର ମାତ୍ରା ବର୍ଷା ଟିକେ ଟିକେ ହେବାକୁ ଲାଗୁଛି ଆଉ।
ବର୍ଷା ଋତୁଟି ଆସିଲାଣି। ଯାହା ଫଳରେ ବର୍ଷାଟି ହେବାକୁ ଲାଗୁଛି।
ହଁ ସେଇ। କାଲି ଏବେ ଦି ତିନି ଦିନ ତଳେ ବହୁତ ଜୋରେ ବି ଜ୍ ବିଜୁଳି ଘଡ଼ ଘଡ଼ି ହଉଥିଲା, ଆଉରି ଵ ସରି ବହୁତ ଜୋର ରେ ହେଲା ଦି ସେଇ ଦିନ ବେଳା ଯେମିତି କିି ଆମର ମଧ୍ୟାନ ସମୟରେ। ସେମିତି ଏକ୍ ଏକଘଣ୍ଟିକା ରୁ ଘଣ୍ଟିକା ରୁ ତିନି ଚାରି ଘଣ୍ଟିକା ପର୍ଯ୍ୟନ୍ତ ବହୁତ୍ ୟ-ୟ-ୟ ଭୀଷଣ ବର୍ଷା ହଉ
ବର୍ଷା ହୋଉଛି।